ହ୍ୟାଲୋ ଆପଣ କେମିତି ଅଛନ୍ତି?
ଆ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି? ଏବେ କଣ କଣ କୁଆଡେ ବୁଲି ଯିବାର ଅଛି କି ଆପଣଙ୍କର?
ହଁ ଏବେ ତ ରଜ ସମୟ ଏଇ ରଜ ଟା ଟିକେ ସରିଯିବା ପରେ ଆମେ ଟିକେ ଗୋଟେ ଭଲ ଜାଗାକୁ ବୁଲିଗଲେ ଭଲ ହୁଅନ୍ତା, ଆପଣଙ୍କ ଉଁ ମନରେ କିଛି ରଖିଛନ୍ତି କି କୁଆଡେ ବୁଲିଯିବାର?
ଏବେ ତ ଖରା ଦିନ ଟିକେ ଥଣ୍ଡା ଜାଗା କୋଉଠି ହେଲେ ଭଲ ହୁଅନ୍ତା ଯାଆନ୍ତେ, ଏ ଜାମ୍ମୁ କାଶ୍ମୀର ଆଡେ ନହେଲେ ଏ ଉତନଏ ଯୋଉ ଉ, ହିମାଚଳ ପ୍ରଦେଶ ନହେଲେ ଏପଟେ ଆମର ଦାର୍ଜିଲିଂ ପାଖାପାଖି ହେଲା ନହେଲେ ଓଡିଶ ଶା ଭିତରେ ଯଦି ଦେଖିବେ ତାହେଲେ ଦାରିଙ୍ଗବାଡି କି କୋରାପୁଟ ହେରିକା କୁଆଡେ ଚାଲୁନାହାନ୍ତି।
ହଁ ମୁଁ ଭାବୁ ଛି ସେଇ ଦାରିଙ୍ଗବାଡ଼ି ଆଡ଼େ ଗଲେ ଟିକେ ଭଲ ହବ। ଆପଣ କଣ ଭାବୁଚନ୍ତି?
ଆଜ୍ଞା ଦାରିଙ୍ଗବାଡି ବି ଭଲ ହବ, ଏବେ କିନ୍ତୁ କୋରାପୁଟ ବି ଗଲେ ବଢିଆ ଦେଖା ହଉଚି ସବୁ, ଆ, ସବୁ ପୁରା ସବୁଜ ସବୁଜ ରଙ୍ଗ ଦେଖା ହଉଥିବ ପାହାଡ ହେରିକା, ଶୀତ ଦିନେ କଣ କୁହୁଡି ଟାଇପ୍ ର ଟାଏ ଥାଏ ସେଇଟା ଭଲ ଦେଖାଯାଏ। ହେଲେ ଏବେ ପୁରା ସବୁ ସବୁଜ ସବୁଜ ପୁରା ପାହାଡ ପୁରା ବଢିଆ ବଢିଆ ଦେଖା ହଉଥିବ, ସବୁ ଏଁ, କୋରାଫୁଟ ଗଲେ ଭଲ ହୁଅନ୍ତା।
ହୁଁ ତାହେଲେ ଏ ଚାଲନ୍ତୁ କୋରାପୁଟ ଯିବା ଆମ ଘରେ ତ ପାଖାପାଖି ସାତ ଆଠ ଜଣ ଲୋକ ଯିବେ, ଏ କୋରାବୁଟ୍ ଆଉ ଆପଣଙ୍କ ବି ଯିବେ ଯଦି ହବ ଆମେ ଗୋଟେ କାମ କରିବା ଟ୍ରେନ୍ ରେ ଯିବା ଭାରି। ଟ୍ରେନ୍ ରେ ଗଲେ ସୁବିଧା ହବ, ଅଳ୍ପ ପଇସା ମଧ୍ୟ ଯିବ, ଆଉ ଭଲ ଲାଗିବ ଯିବା ପାଇଁ ଆଉ ସେ ଜାଗାରା ତ ବହୁତ ସୁନ୍ଦର, ଟ୍ରେନ୍ ରେ ଗଲେ ସେ ଜାଗା ଏରା ବି ଟିକେ ଭଲ ଭାବରେ ଦେଖିପାରିବା ଏନଜୟ ବି କରିପାରିବା। ନା ଆପଣ କଣ କହୁଛନ୍ତି?
ଆଜ୍ଞା ଟ୍ରେନ୍ ଏଠୁ ବାହାରୁଛି ରାତିରୁୁ ବାହାରୁଚି ଭୁବନେଶ୍ଵର ରୁ ସଖୃଳୁ ପହଞ୍ଚି ଯାଉଚି, କୋରାଫୁଟ ରେ ଏବେ ତ ଗୋଟେ ନୂଆ ଟ୍ରେନ୍ ଟେ ଆପଣ ଜାଣିଥିବେ, ସେଟା ତ ଆଗରୁ ଯାଉଥିଲା ଏବେ ନୂଆଟେ ଯାଉଚି, ପୁରୀରୁ କୋରାଫୁଟ। ଏଟା ହେଲା ଆମର ଆଦିବାସୀ ଅଞ୍ଚଳର ଲୋକମାନଙ୍କୁ ଆ, ପୁରୀ ସାଙ୍ଗରେ କଂ-ସଂଯୋଗ କରିବା ଆଉ ପୁରୀ ଲୋକଙ୍କୁ କୋରାଫୁ ମାନେ ଏପଟ ପାଖର ଲୋକଙ୍କୁ କୋରାପୁଟ କୁ ସଂଯୋଗ କରିବା ପାଇଁ ନୂଆ ଟ୍ରେନ୍ ଟା ଯାଉଛି। ଆ ପଣ ଯୋଉଟା କହିବେ ଦିଟାଙ୍କରୁ ଗୋଟେ ରେ ଯୋଉଟା ଚାହିଁବେ ଯାଇପାରିବା, ଉଁ, ରାତିରେ ପଳାନ୍ତେ ସଖାଳୁ ପହଞ୍ଚି ଯାଆନ୍ତେ, ସେଇଟା ଭଲ ହୁଅନ୍ତା ଆଉ ବେଶୀ ଖର୍ଚ୍ଚ ଫର୍ଚ ବି ହୁଅନ୍ତାନି ଏଥିରେ ଆଉ ରୁହନ୍ତେ ଦି ଚାରି ଦିନ ଦିନ ସେଠି ବୁଲାବୁଲି କରନ୍ତେ ଦେଓମାଳୀ ହେରିକା, ଆଉ ମନ୍ଦିର ଫନ୍ଦିର ଅଛି ବୁଲାବୁଲି କରନ୍ତେ ଝରଣା ବି ଅଛି ସେପଟ ବହୁତ, ଦେଖା ଦୁଖି ସବୁ କରନ୍ତେ, ଆଉ ଆପଣ କଣ କହୁଚନ୍ତି?
ହଁ ତାହେଲେ ସେଇ ଟ୍ରେନଟା ଆମ ପାଇଁ ଭଲ ହବ। ଆଉ ଆମେ ସେଇ ଟ୍ରେନରେ ଯିବା। ଆଁ ଟ୍ରେନରେ ଦେ ଖନ୍ତୁ ଗୋଟେ କଥା ଟ୍ରେନ ରେ ଗଲେ ରାତିରେ ଆମେ ଶୋଇଲେ ସକାଳେ ଉଠିଲେ ଯୋଉଟାକି ଭଲ ହବ। ମାନେ ତାପରେ ଆମେ ଗାଧୁଆ ଗୁଧି କରି ହୋଟେଲରେ ଆଉ ଆମେ ରୁହା ରୁହି ତାପରେ କରିବା। ଯୋଉଟା କିି ମାନେ ଭଲ ଲାଗିବ। ମାନେ ଆମର ସବୁ ଜିନିଷକୁ ଆପଣ ସ ମାନେ ଶାନ୍ତିର ସହିତ ଅନୁଭବ ବି କରି ପାରିବେ ଆଉ ଗୋଟେ କଥା ମୋର ବି ଗୋଟେ ସେଠି ସାଙ୍ଗ ଜଣେ ଅଛନ୍ତି ସେ ଯୋଉ ଦାରିଙ୍ଗବାଡି ଯୋଉ ପାଖାରେ ତାଙ୍କର ହୋଟେଲ ସେ ସବୁ ମାନେ ଦଉଚନ୍ତି ଲୋକଙ୍କୁ ରହିବା ପାଇଁ ମୁଁ ତା ସହିତ ଟିକେ କଥା ହେଇଯାଉଚି ଆଉ ତାହେଲେ ଆମେ ତା ଙ୍କ ହୋ ଟେଲରେ ରହିଯିବା ଆଉ। ଆଉ ସେଇଠି ରହିଗଲେ ଆମକୁ ସୁବିଧା ହ ବ ସିଏ ବି ଟିକେ ସାହାଯ୍ୟ କରିବ ବୁଲାବୁଲିରେ ଟିକେ ଦେଖେଇ ଦବ ଆଉ କିଛି ନୂଆ ଫୁଆ ଜାଗା ଅଛି ବି ଟିକେ କହିଦବ କହିଦେଲେ ଆମେ କରିବା ଆଉ ନା କଣ କହୁଛନ୍ତି ଆପଣ?
ଆଜ୍ଞା ଯେ କୋରାପୁଟ ଆଉ ଦାରିଙ୍ଗବାଡି ଟା ଟିକେ ଅଲଗା ଅଲଗା କୋରାପୁଟ ଏପଟେ ଦାରିଙ୍ଗବାଡି ଅଲଗା ତ ଅ ଦିଟାଙ୍କ ସେମ ଉଁ ଜେ ଜାଗାରେ ରହୁନି। ତ ଅଲଗା ଅଲଗା ହେଇଗଲାକୁ ଇଏ ଅଲ ଗା ଅଲଗା ଟାଇମ ରେ ଦେଖିକି ଯିବାକୁ ପଡିବ।
ଓହୋ ତାହେଲେ ଅ କୋରାପୁଟ ଯଦି ଆମେ ଯିବା ତାହେଲେ ଦାରିଙ୍ଗବାଡ଼ି ଯାଇପାରିବାନି ନା? ହଉ ତାହେଲେ ଦାରିଙ୍ଗବାଡ଼ି ଆମେ ଯିବାନି ଆଉ କେବେ ଯିବା। ଆମେ ଏଇଥର ଚାଲନ୍ତୁ କୋରାପୁଟ ଯିବା ସେଇଟା ଭଲ ଲାଗିବ ଆଉ ପାହାଡ଼ ପାହାଡ଼ ଅଞ୍ଚଳ। ଏବେ ଥଣ୍ଡା ବି ଲାଗିବ ଆଉ ବହୁତ ଭଲ ବି ଲାଗିବ ଆ ଭଲ ଲାଗିବ ଯିବା ଆଉ ଆଉ କଣ କହିଲି ଆମ ଘରୁ ତ ମୋ ବାବା ମୋ ଜେଜେବାପା ମାମା ଆଉ ଯିବେ ଆଉ ଯଦି କିଏ ଯିବେ ଯିବେ। ଆଉ ଆପଣଙ୍କ ଘରୁ କିଏ କିଏ ଯିବେ?
ଆମର ବି ସେଇ ଉଁ ମାମା ବାବା ମୁଁ ଯିବୁ ଆଉ।
ହୁଁ ହୁଁ ହୁଁଲ ଆଉ ଆପଣଙ୍କର କିଏ ସାଙ୍ଗସାଥି ଯିବା ପାଇଁ ଅ ଇଚ୍ଛୁକ ଅଛନ୍ତି କି?
ସାଙ୍ଗସାଥି ତ ତାଙ୍କର ସେ ତାଙ୍କ ପରିବାର ସାଙ୍ଗରେ ବୁଲିକି ଆସି ସାଇଲାଣି। ତ ସେମାନେ ମତେ ଲାଗୁନି ଯିବେ।
ଓହୋ। ତାହେଲେ ଆମେ ଯିବା ଭଲ ଲାଗିବ। ଆଉ ଟ୍ରେନରେ ବି ଯିବା। ଆଉ ରାତି ଖାଇବାଟା କଣ କରିକି ନବା ଖାଇବା ସେଠି ଟ୍ରେନରେ?
ରାତି ଖାଇବା କିଛି ଉ ଟେନସନ ନବା ଦରକାର ନାହିଁ କାରଣ ରାତି ଆଠଟା କି ନଅଟା ନା କେତେରେ ଉ ଟ୍ରେନ ଛାଡୁଛି। ଆମେ ଘରୁ ଖାଇଦେଇକି ପଳେଇବା ଆଉ କିଛି ଦରକାର ପଡିବନି। ଏତେ ଇଏରେ ଖାଇବା ଘରୁ ଆରାମସେ ଖାଇ ପିଇକି ଯିବା।
ଠିକ ଠିକ ଠିକ। ଟ୍ରେନରେ ଆମେ କାହିଁକି ହଇରାଣ ହବା ସେ ଅଇଁଠା ଫଇଁଠା ହବ ହାତ ଫାତ ପୁଣି ଧୋଇବା ବେଟର ହବ ଆମେ ସେଇଥିରେ ଯିବା ଭାରି। ଆ କଉଥିରେ ଯିବା ଏ ସିରେ କାଟିବା ନା ସ୍ଲିପରରେ କାଟିବା?
ଖରାଦିନ ତ ସ୍ଲିପର ର ସ କହି ହବନି କଥା ବହୁତ ଗରମ ସେ ପୁଣି ରାତିରେ ଟ୍ରେ ଟ୍ରେନରେ ଟିକେ ଗରମ ଲାଗିପାରେ କି ଥଣ୍ଡା ବି ଲାଗିପାରେ ରାତି ଟାଇମ ଟା ଯଦି ପବନ ବାଜିଲା ଥଣ୍ଡା ଲାଗିପାରେ କହିହବନି ନା। ଆଉ ଦେଖିଆ ଆଉ। ଆଜ୍ଞା?
ହଁ ମୁଁ କହୁଛି ଯେ ରାତିଟା ସ୍ଲିପର ନା ଝରକା ଖୋଲି ଦିଅନ୍ତି ସ୍ଲିପରରେ ଝରକା ଖୋଲିଦେଲେ ମୁଁ ବହୁତ ଥର ରାତିରେ ଯାଇଛି ସ୍ଲିପରରେ ମାନେ ଗରମ ଲା ଗିବନି ଥଣ୍ଡା ଲାଗିବ ଯଦି ଆଠଟା ନଅଟାରୁ ଆମେ ଏଇଠୁ ବସିଲେ ଆମର କିଛି ଅସୁବିଧା ନାହିଁ। ଆମେ ଏଇଠୁ ଆରାମସେ ବସିଲେ କୋରାପୁଟରେ ପହଞ୍ଚିଲେ ଆଉ କୋରାପୁଟରେ ପହଞ୍ଚିକି ଆମେ ଆମର ତାପରେ କରିବା ଆଉ ଆଉ ମେନ କଥା ଏ ସି ରେ ଏଇନା ଯାହା ହେଲେ ସିଏ ପା ଜଣଙ୍କ ପିଛା ପାଆଁଶହ ଟଙ୍କା ତ ନେଇଯିବ। ଆଉ ସ୍ଲିପରରେ ଗଲେ ହେଲେ ଟିକେ ମାନେ ଶସ୍ତା ପଡ଼ିବ ଆମର ଖର୍ଚ୍ଚ ବାର୍ଚ୍ଚ ସବୁ ସେଠି କରନ୍ତେ କୋରାପୁଟରେ ଅଧିକ ଏପଟେ କାହିଁ ବେଶୀ ଖର୍ଚ୍ଚ କରିକି ଯିବା ଆସିଆ କରିବା। ପଇସାଟା ନଷ୍ଟ କରିବା। ଆଉ ସେପଟେ ଭଲରେ ଖର୍ଚ୍ଚ ବାର୍ଚ୍ଚ କରିଆ ବୁଲା ବୁଲି ଭଲ ହୋଟେଲରେ ରହିବା ଭଲ ଖାଇବା ଆଉ ମୁଁ ଭାବୁଛି ସ୍ଲିପରରେ ଯିବା କିଛି ଅସୁବିଧା ହବନି ପୁରା ଥଣ୍ଡା ଲାଗିବ ରାତି ନଅଟା ଆଠଟା ନଅଟା ବେଳକୁ ଆଉ ସି ଖାଲି ତ ଏ ଠି ଶୋଇବା ସେଠି ଉଠିବା ଆଉ ଆଉ କିଛି ଅସୁବିଧା ହବନି। ନା ଆପଣ କଣ କହୁଛନ୍ତି?
ଆଉ ଆମେ ତ ଏଠୁ ଗଲାବେଳକୁ ଥଣ୍ଡା ଜାଗା ରୁ ଯେହେତୁ ଯାଉଚେ ସେପଟକୁ ରାତିରେ ସେପଟକୁ ଥଣ୍ଡା ଲାଗିବ ଯେହେତୁ ଆଉ ଅଲଗା କିଛି ଦରକାର ପଡିବନି ଆଉ ଯାହା ଦରକାର ବା ନିଜ ରହିବା ଜିନିଷ ନେଇକି ଯିବ ଦରକାର ଜିନିଷ। ଖାଲି ରାତିରେ ଶୋଇଲେ ଟ୍ରେନରେ ସକାଳୁ ଉଠିକି ପୁଣି ଓହ୍ଲେଇକି ହୋଟେଲ ନେଇକି ସେଠି ରହିକି ଟିକେ ଫ୍ରେଶ ଫ୍ରେଶ ହେଇକି ଟିକେ ରେଷ୍ଟ କରିକି ବୁଲାବୁଲି ପାଇଁ ଯାଇପାରିବା ଆଉ।
ହୁଁ ହୁଁ ସେଇଆା କରିବା ଆଉ ଆସିବା ବେଳଟା ବି ସ୍ଲିପରରେ କାଟିଦବା ଆସିବା ଟିକେଟ ଟା ତମେ ଜାଣିଛ କେତେବେଳେ କଣ ସମୟ ଆସିବା ଟିକେଟ ଟା?
ଆସିବା ଟା ତ ଠିକ ସେ ଜାଣିନି ଦେଖିଲେ ମୁଁ କହିଦେବି।
ଆଜ୍ଞା ଆଜ୍ଞା। ତାହେଲେ ଆସିବା ଟା ଟିକେ ଆପଣ ଦେଖିଦିଅନ୍ତୁ ଯଦି ଆସିବା ଟା ବି ଆମେ ଜାଣିଦବା ତାହେଲେ ଆପ ଆମେ ସେଇଟା ସ୍ଲିପରରେ କାଟିବା କି ଏ ସି ରେ କାଟିବା ସେଇଟା ବି ଟିକେ ଜାଣିବାକୁ ମାନେ ମାନେ ଜାଣିଲେ ଆମେ ଏଁ ହେଇଯିବା ଯେ ନାଇଁ ନାଇଁ ଏମତି ଏକାଥରେ ଟିକେଟ ଟା କାଟି ଦିଅନ୍ତେ। ପୁଣି ଟିକେଟ କଥା ମିଳିବ କି ନ ମିଳିବ। ପୂର୍ବରୁ କାଟିଦେଲେ ଯେ ଆମେ ଯିବା କେବେ ରଜ ପରେ?
ଆଜ୍ଞା କଣ କହିଲେ?
ମୁଁ କହିଲି ଆମେ ଯିବା କେବେ ରଜ ପରେ?
ପରେ ଗଲେ ଭଲ ହୁଅନ୍ତା କାରଣ ରଜ ଟା ତ ଏଇନା ଯାଇ ହବନି କୁଆଡେ ଆଉ ରଜ ଉଁ ସମୟରେ ଗଲେ ତ ବହୁତ ଭିଡ ରହିବ ଜଣା ପଡୁଚି। ଆଉ ତାପରେ ରଜ ପରେ ଆଗୁଆ ଏବେଠୁ ଟିକେଟ କରିଦବା ରଜ ପରେ ଦେଖିକି ଯିବା ଆଉ। ଆଉ ସେ-ସେ-ସେମି ସେଇ ହିସାବରେ ପୁଣି ପ୍ୟାକିଙ୍ଗ ଫ୍ୟାକିଙ୍ଗ କରିକି ନବାକୁ ପଡିବ। ଆଉ ଅଳ୍ପ ଶୀତ ବସ୍ତ୍ର ର ବି ପତଳା ଶୀତ୍ର ବସ୍ତ୍ର ବେଶୀ ମୋଟା ନାହିଁ ଅଳ୍ପ ପତଳା ଶୀତ ବସ୍ତ୍ର ବି ରଖିଥିବା କାରଣ ଶୀତ ହେଇପାରେ ସେପଟେ। ଆଉ ଉଁ ଯାହା ଯେମିତି ନିଜର ଦରକାର ଜିନିଷ ସବୁ ରଖିଥିବା ଆଉ ଆପଣ କଣ କଣ ନେବେ?
ହୁଁ ହୁଁ ଦେ ଦେଖନ୍ତୁ ଶୀତ ବସ୍ତ୍ର ଆପଣ ଗୋଟେ ଭଲ କଥା ଧରିଚନ୍ତି ଶୀତ ବସ୍ତ୍ର ନେଇକି ଯିବାକୁ ପଡିବ କାରଣ ଆମେ ଏଠି ତ ସିନା ଖରାରେ ହନ୍ତସନ୍ତ ହଉଛେ କିନ୍ତୁ ସେଠି ତ ଶୀତ ଲାଗିବ ଆମକୁ କମ୍ବଳ ଚାଦର ଆଉ ଜା ପକେଟ ସୁଇଟର ଏସବୁ ନନେଲେ ଆମେ ହଇରାଣ ହେଇଯିବା ଶୀତରେ ଥରିବା ଆଉ ନେଲେ ଆଉ ବୁ ଚପଲ ନବାନି ବେଶୀ ସେଇ ଯୋଉ ବୁୁ ଏଇରା ନେଲେ ଆମ ସକ୍ସ ଏଇରା ବି ନେବାକୁ ପଡିବ ନୁହେଁ କି।
ଆଜ୍ଞା। ବେଶୀ ଜ୍ଞା ବେଶୀ ମୋଟା ଜ୍ୟାକେଟ ଦରକାର ନାହିଁ ପତଳା ହାଲକା ହେଲେ ଚଳିବ କାରଣ ସେ ଏତେ ବି ଶୀତ ହଉନଥିବ ନା ଏମତି ଶୀତ ଦିନ ପରିକା ତ ଅଳ୍ପ ଅଳ୍ପ ଥଣ୍ଡା ଲାଗୁଥିବ ସେଦିନ ପ ତଳା ନେଲେ ଭଲ ହବ।
ପାଖାପାଖି କେତେ ଡିଗ୍ରୀର ତାପମାତ୍ରା ରହୁଛି କି ସେଠି?
ମୁଁ ଦେଖିନି ମୁଁ ଦେଖିଲେ ଆପଣଙ୍କୁ କହିବି ପାଖାପାଖି ରହୁଥିବ ବେଶୀ ନହିଁ କୋଡିଏ ତିରିଶ ଖଣ୍ଡେ ତ ରହୁଥିବ ଆମର ଯେମିତି ଚାଳିଶ ପଚାଶ ପଳଉଛି ତାଙ୍କ ଆଡେ ଆମଠୁ କୋଡିଏ ତିରିଶ ଡିଗ୍ରୀ କମ ରହୁଥିବ।
ଓହୋ ତାହେଲେ ଏତେ ଅସ୍ ସୁବିଧା ହବନି ଆମକୁ ସେଠି ନା। କୋଡିଏ ତିରିଶ ରହୁଛି ମାନେ ଠିକ ଠାକ ମାନେ ଉଁ ଭଲ ହବ ଠିକ ମାନେ ଏତେ ବି ମୋଟା ଜ୍ୟାକେଟ ର ଆବଶ୍ୟକ ନାହିଁ ପତଳା ଗାମୁଛା ବା ଚଦର ହେଲ୍ ବି ଚାଲିଯିବ ଆମେ ଏଁ ମାନେ ସେଠି ବଞ୍ଚି ହବ କାରଣ କୋଡିଏ ତିରିଶ ଡିଗ୍ରୀ ହେଇ ମାନେ ଠିକଠାକ୍ ଯଦି ମାନେ ସେମିତି ବରଫ ଫରଫ ପଡୁଥାନ୍ତା ତାହଲେ ଟିକେ ଆମକୁ ଅସୁବିଧା ହବ ମାନେ
ହଇରାଣ ହବା। ନହେଲେ ସେମିତ୍ ଏଁ ଚଳିବ ଆଉ ଆମେ ମେ ତମର ସେଇପଟେ କ ପୁରା ପଟରେ କିଏ ଚିହ୍ନା ଜଣା ଅଛନ୍ତି କି? ହଉଛି ହୋଟେଲ ଫୋଟେଲ ରହିବା ପାଇଁ କି ତମ ସାଙ୍ଗସାଥି ଆଗରୁ କିଏ ଯାଇଛନ୍ତି କି?
ସାଙ୍ଗସାଥି ଯାଇଛନ୍ତି ହେଲେ ସମସ୍ତେ ହୋଟେଲ ଅନଲାଇନ ରୁ ଦେଖିକି କରିଦିଅନ୍ତି ରୁହନ୍ତି ରୁହା ରୁହି କରିକି ସେଇଠୁ ବୁଲାବୁଲି କରନ୍ତି ଆଉ କୋରାପୁଟ ଆଉ ଏଠୁ ଆମର ତ ବହୁତ ବାଟ ଚିହ୍ନା ତ ସେମିତି କେହି ନାହାନ୍ତି ଆଉ ଅନଲାଇନ ରୁ ଦେଖିକି ହୋଟେଲ ବୁକ୍ କରିଦବା ଆଉ ଆଉ ହେତିକି ରହୁଛି ନହେଲେ ମୁଁ ଦେଖେ ନହେଲେ କଣ ହୋଟେଲ ଅଛି ଆଉ କେତେ କଣ ରହୁଛି ତାପମାତ୍ରା ମୁଁ ଦେଖିକି ତମକୁ କହୁଛି।
ହଁ ହଁ ଆପଣ ଟିକେ ଦେଖନ୍ତୁ ଏସବୁ ଉପରେ ଟିକେ ଦେଖନ୍ତୁ ନଜର ରଖନ୍ତୁ ଯୋଉଁଟା ଠିକ୍ ଲାଗିବ ଯେଉଟା ଠିକ୍ ହବ ଆମେ ସେଇଟା କରିବା ଆଉ ସେୟା କରିବା ଆଉ ଆଉ ହଉ ତାହେଲେ ନା ଆଉ କିଛି କଥା ହେବା?
ନାଇଁ ନାଇଁ ମୁଁ ରଖୁଛି ମୁଁ ଦେଖିକି ଆପଣଙ୍କୁ କହିବି।
ଆଜ୍ଞା ଆଜ୍ଞା ହଉ।